ହୁଁ।
ହାଲୋ ବସିଥିଲି ବାସ୍।
ଆଉ କେମିତି କଁ ଅଛ ଦେହ ଭଲ ଅଛି।
ହୁଁ ସବୁ ଠିକ ଠାକ ଭଲ ମସ୍ତ ତମେ କେମିତି ଅଛ।
ହଁ ଭଲ ଅଛି।
କଁ କରୁଥିଲ କଣ।
ନା ସେଇ ବସିଥିଲି।
ହୁଁ।
ଥିଲା କିଛି ନୋଟ ଲେଖିବାର ଲେଖୁଥିଲି ଆଉ।
ଅ।
ଆଉ ଖିଆ ପିଆ ସରିଲାଣି।
ହଁ। ଆଉ କଣ ଖବର କୁହ।
ଖବର ତ ଏବେ ଭଲ। ଆଉ ଖାଇଛ କଁ।
ଭାତ ଡାଲି ମଟର ତରକାରୀ।
ଡାଲକି ପୁଣି ମଟର ତରକାରୀ।
ହଷ୍ଟେଲରେ ଏଇଆ ହିଁ ଚାଲେ।
ଉଁ ହୁଁ।
ଆମେ ଯେତେବେଳେ ଫାଷ୍ଟ ଆସିଥିଲୁ ଆମକୁ ବି ସେମତି ଲାଗୁଥିଲା।
ଓ ହଁ।
ସେ ଫୁଣି ଗୋଟେ ଅଜୀବ ସା ଜିନିଷ ଦିଅନ୍ତି ସେଟା ହଉଛି ଭାତ ସେ ବୁଟ ଆଳୁ। ଆ କଖାରୁ ଏମିତି କରି କିଛି ଡାଲମା ଟାଇପ ର। ତା ସହିତ ଡାଲି ସେଟା ଦେଖି ମତେ ଅଧିକ ଅଜୀବ ଲାଗୁଥିଲା।
ଓ ହୁଁ। ଆଉ ଦେହ କେମିତି କଁ ଅଛି।
ଭଲ ତ ହିଁ।
ହୁଁ ହୁଁ। ହଷ୍ଟେଲରେ ଜର ଦେହ ଖରାପ ହେଲେ କଣ କର ପୁଣି।
କୁହନି କୁହନି ମୁଁ ମୁଁ ଗୋଟେ ପିଲା ମୋର ହୁଏନି ମାନେ କିଛି ହୁଏନି।
ଆଉ ହବ ଯଦି ମୁଁ ନିଜେ ହିଁ ନିଜକୁ କଣ୍ଟ୍ରୋଲ କରିପାରେନି ମୁଁ ହ ହେଲେ ତ ମୁଁ କିଛି କରେନି।
ଉଁ ହୁଁ।
ଖାଲି କାନ୍ଦେ ମତେ କାନ୍ଦ ଲାଗେ ମୋ ଦେହ ଖରାପ ହେଲେ ସେଇଟା ବି ଜର ହେଲେ ମୁଁ ଏମତି। ଘରୁକୁ କଲ କରିକି କାନ୍ଦିବି ହଷ୍ଟେଲ ଥିଲା ଭିତରେ ମତେ ଦି ଥର ଖଣ୍ଡେ ଜର ହେଇଛି। ତ ଘରୁ କୁ କଲ୍ କରିକି କାନ୍ଦିବି ମୋ ମାମା ସେପଟୁ। ବାହାରେ ରହୁଛୁ ନିଜେ ଧ୍ୟାନ ନିଜେ ରଖିବୁ କାନ୍ଦିଲେ କଣ ହବ କାନ୍ଦିଲେ ଜର ଭଲ ହେଇଯିବ। ମୁଁ କହିଲି ତୁ ତ ମତେ ଏତେ ଦିନି ହେଲାଣି ଜାଣିଛୁ ଏତେ ବର୍ଷ ହେଲାଣି ଜାଣୁଛୁ। ତ କେମିତି କହୁଛୁ ମୁଁ ତ କାନ୍ଦେ ହିଁ ଦେହ ଖରାପ ହେଲେ ମତେ କିଛି ଆଉ କିଛି ଆସିବନି ନିଦ ଲାଗିବ କି ଯାହାର ଯା ଦେହ ଖରାପ ହଉଛି। ସେ ଶୋଇବ ମତେ ମାନେ ନିଦ ହିଁ ହବନି।
ଉଁ ହୁଁ ହୁଁ ମନେ ପଡେ ଘର କଥା ଆଉ।
ଘର କଥା ମନେ ପଡନି ମୁଁ ମୁଁ ଜାଣିନି ମୋର କଣ ହୁଏ ମୋର ବାସ୍ ଘରେ ଥିଲାବେଳେ ତାହେଲେ କଣ କଣ କହିବ କୁହ।
ହୁଁ।
ବାସ୍ କାନ୍ଦ ହିଁ ଲାଗେ ଦେହଖରାପ୍ ହେଲେ ଦି ଦିନି ତଳେ ଲାଗୁଥିଲା।
ଦେଖ ଭଥିଲା।
ଏମ୍ତି ବାସ୍ ଥଣ୍ଡା ହେଇଥିଲା।
ହୁଁ ହୁ। ଅବସ୍ତ୍ର ଓଦା ହେଇଥିଲା ନା ବସ୍ତା ହେଇଥିଲା ନାଁ ସ୍ୟାଡେ।
ବର୍ଷା ହଁ ମଝିରେ ମଝିରେ ହଉଚି।
ହୁଁ ହୁଁ। ଆଉ କଂ କଂ କରୁଚ ଏବେ।
କଂ କର୍ଚି ବାସ୍ ଏମ୍ତି ବସିଚି ହିଁ।
ଆଉ କଂ।
ଆଉ କଂ ଗୁହ।
ତମେ ପଚାର ହେଇଥିର।
ହାଁ।
ପଚାରେ ଏଥ୍ରକ ପଚାର୍ଚି।
ହଁ କଂ ପଚାରିବି କିଛି ଭାବି ପାରୁନି।
ସେଇଟା ଗୋଟାଏ ଖୁସି ଚାରିଆଡ।
ତମେ କୁହ ମୁଁ ଶୁଣୁଚି ମୋ ପାଖରେ ବହୁତ ପେସେଁନ୍ ହାଁ।
ଘରକୁ ଯିବ ପୁଣି କଂ କେବେ ନା ନାଇଁ ଏବେ ଯିବା ଯିବି ନାଇଁ।
ଏବେ ହିଁ ଆସିଛି ବାଇଶି ତାରିଖରେ ଘରୁକୁ ଗଲେ ପାାର୍ଟି କରିବେହ
ହୁଁ ହୁଁ।
ତଥାପି ମୁଁ ନା ମାସକୁ ଥର୍ଲେଖା ଘରୁକୁ ପଳାଏ।
ହୁଁ।
ପ୍ରତି ମାସରେ ମୁଁ ଘରକୁ ଯାଏ। ମାନେ ହଷ୍ଟେଲ୍ ସିନା ରହୁଚି ମୋ ଘର ପାଖରେ ହିଁ।
ଘର ପାଖେରେ ମାନେ କେତେ କିଲୋମିଟର୍।
ହୁଁ ଟୋଟାଲ୍ ସେ ତିରିଶ୍ ଭିତରେ ହିଁ ହବ ଘଣ୍ଟାଏ ଲାଗେ ପଳାଏ ମୁଁ।
ତିରିଶ୍ ଭିତ ମାନେ କଂ ଯିବା ଆସିବା ଖାଲି ଯିବା ତିରିଶ୍।
ଯିବା।
ବା ତିରିଶ୍ ହେଲେ।
ହୁଁ ତ ଘଣ୍ଟା ଏ ଲାଗେ ନା କିଲୋମିଟର୍ କିଏ ଦେଖୁଛି ବାସ୍ ଘଣ୍ଟା ତ ଲାଗୁଛି ଯାଇକି ବି ଆସି ହବ।
ହୁଁ ହୁଁ।
ସେଇପାଇଁ ତ ମତେ ଏମ୍ତି ଘର୍ଲୋକ ଡାକିଦେବେ ଆଜି ପଳେଆ କାଲି ପଳେଆ ମୁଁ ସତରେ ପଳାଏ।
ବସ୍ରେ ଧରି ପଳାଅ।
ହଁ।
ଘର ପର୍ଯ୍ୟନ୍ତ ହେଇଯାଏ ବସ୍ ପାଇଯାଏ ଘର ପର୍ଯ୍ୟନ୍ତ ପୁରା ବସ୍ ଯାଇ ଲାଗେ ନା ପୁଣି କିଛି ବାଟରେ ଯାଇ ପହଞ୍ଚ।
ନା ନା ନା ନା ଆଁ ବସଷ୍ଟାଣ୍ଡ୍ ରୁ ଘର ଆହୁରି ଗୋଟେ କିଲୋମିଟର୍। ତ ମୁଁ ଏମ୍ତି ଚାଲିକି ଯାଇବାରେ ନହେଲେ ମୋ ଭାଇ ଥିଲେ ମତେ ନବାକୁ ଆସେ।
ହୁଁ। ଭାଇଙ୍କର କଣ ପ୍ଲସ୍ ଥ୍ରୀ ନା ଯୋଉ ପ୍ଲସ୍ ଥ୍ରୀ ର ମାନେ କଂ ଆର୍ଟସ୍ ନା କଂ ପଢୁଚନ୍ତି।
ସାଇନ୍ସ୍ ସାଇନ୍ସ୍ ସାଇନ୍ସ୍।
ଭଉଣି ଭଉଣି ଆର୍ସ୍ ରହିଲେ।
ଭଉଣୀଙ୍କୁ ଆର୍ଟସ୍ ପସନ୍ଦ୍ ଆସିଲା ସେଥିପାଇଁ ରଇଗଲେ ଆଉ।
ହୁଁ ପିକ୍ଚର ଆସିବା ପସନ୍ଦ ଆସିଲା।
ସବ୍ଜେକ୍ଟଟା ପସନ୍ଦ ଆସିଲା।
ହୁଁ।
ହୁଁ
ମୋ ଘରେ ବି ମତେ କେହି ଫୋର୍ସ କରିନାନ୍ତି, ଏଇଟା ପଢ ସେଇଟା ପଢ, ବାସ୍ ମତେ ସବୁ ପଚାରନ୍ତି, ତୁ ତ ଭଲ ପଢୁ। କାହିଁକି ଆର୍ଟସ୍ ପଢିଲୁ? ସାଇନ୍ସ କାଇଁ ପଢିଲୁନାଇଁ?
ପାସ୍ ପ୍ଲସ୍ ଟୁ ର ମାନେ ପ୍ଲସ୍ ଟୁ ସାରା ଟା ମୁଁ ସମସ୍ତଙ୍କୁ ଏମତି ଆନ୍ସର ଦେ-ଦେଇକି ଆସିଛି ଯେ କଣ ପାଇଁ ମୁଁ ଆର୍ଟସ୍ ପଢିଲି? ଏବେ ବି, ଏବେ ବି ଲୋକ ଯେତ ମୁଁ, ମୁଁ ଏଇଥର ଯଉ ସମର ଭେକେସନ୍ ରେ ଘରେ ଥିଲି, ତ ସେ ଜଣେ, ଜଣେ ଏମତି ଆସିଥିଲେ ଆମ ଗାଁ ପାଖରୁ ତ ସିଏ ସେମିତି, ମା ତୁ ତ ଭଲ ପଢୁଥିଲୁ କାହିଁକି ଆର୍ଟସ ପଢିଲୁ ସାଇନ୍ସ ପଢିଲୁନି? ମୁଁ କହିଲି ଏତ୍ ଏତେ ବର୍ଷ ତ ଭିତରେ ମାନେ ମୁହଁରେ କିଛି କହିପାଇଲିନି। ମୁଁ ଭିତରେ ଏମିତି ମୁଁ, ଏତେ ବର୍ଷ ହେଲାଣି ପଢ଼ି ସାରିନି ଚାରି ବର୍ଷ ହେଇଗଲାଣି ଆର୍ଟସ ପଢିବାର। ତଥାପି, ଏଇ ଲୋକଙ୍କ କୋଶ୍ଚିନ୍ ସରୁନି।
ସେ ଗୋଟେ ଥାଆନ୍ତି ଗୋଟେ ଗୋଟେ ଲୋକ।
ହୁଁ। ତାଙ୍କ ଟିକେ ଅଧିକ କନ୍ ସନ୍ ଥାଏ ନା। ପିଲା ଟା କାହିଁକି ଆର୍ଟସ୍ ପଢିଲା। କାହିଁକି ସାଇନ୍ସ ପଢିଲାନି? ତାଙ୍କ ମତରେ ଯୋଉମାନେ ସାଇନ୍ସ ନଉଛନ୍ତି, ସେମାନେ ଭଲ ପିଲା। ସେମାନେ ହିଁ ଜବ୍ ପାଉଛନ୍ତି। ଆର୍ଟସ ପିଲା ଗୁଡା ବେକାରିଆ ବସିଛନ୍ତି। ଏଇଆ ହିଁ
ତମକୁ କଣ କୋଶ୍ଚିନ୍ ପଚାରନ୍ତି ଆର୍ଟସ ନା ସାଇନ୍ସ? ତମେ ତ କମର୍ସ!
ସେଗୁଟା କଣ ଢଗ ଗୋଟେ ନଥାଏ
କଣ?
ଢଗ ଢଗ କହନ୍ତି, ବୁଢୀ ଲୋକ ହେରିକା, ହଁ। କ, କ, ସିଏ କଣ କହିଲେ? ଅ ତଳ ବରଡା ଖସୁଛି ଉପର ବରଡା ହସ୍
ଅଛି ଉପରା ହସୁଛି ନା ହଁ, ତଳ ବରଡା ଖସୁଛି ଅଁ ଉ ହଁ, ଉପର ବରଡା ହସୁଛି, ମଝି ବରଡା କହୁଛି, ମୋ ବେଳକାଳ ଆସୁଛି।
ହଁ, ସିଏଟା ସେମିତି ଡାଇଲକ୍ ମତେ ମାରନ୍ତି ସବୁ।
ଯା, ଯାହାର ଯୋଉ ଇଚ୍ଛା ଥାଏ। ସେ ସେଇଟା ନବ ସେଥିରେ କଣ ଅଛି?
ଘର ଲୋକ ସପୋର୍ଟ କରନ୍ତି। ଏଇ ବାହାର ଲୋକ ହିଁ ଅଧିକା! କାହିଁକି ପଢିଲୁ ନାହିଁ କହ?
ବାହାର ଲୋକଙ୍କଠୁ ଆହୁରି ଇଏ ହେଲେ, ବନ୍ଧୁବାନ୍ଧବ।
ହଁ ମୋ ବନ୍ଧୁବାନ୍ଧବ ଭଲ ମତେ କେହି କିଛି କୁହନ୍ତିନି।
ବନ୍ଧୁବାନ୍ଧବରେ ଏମିତି କେହି ନାହାଁନ୍ତି? ବାସ୍ ମୋର ପିଇସି ମାନେ, ମୋ ମାଉସୀ ମାନେ, ଆଉ ମୋ ମାମୁଁ ଘର। ଆଉ କେହି ନାହାଁନ୍ତି?
ନାଁ, ମୋର ମାମୁଁ ଅଛନ୍ତି।
ହଁ।
ମାମୁଁ ମାନେ କେତେ ମାମୁଁ, ଦି ମାମୁଁ, ନା ଜଣେ?
ଜଣେ ହି ମାମୁଁ, ଆମର ମାଉସୀ ଦି ଜଣ, ମୋ ମାମା ଜଣେ।
ହୁଁ, ହୁଁ।
ମାନେ ମାନେ ମୋ ଅଜାଙ୍କର ଗୋଟେ ପୁଅ, ତିନିଟା ଝିଅ। ମୋ ଅଜାଙ୍କ ସହିତ ମୋର ମସ୍ତ ପଡେ। ମୁଁ କହିଲେ ତମେ ହସିବ ହିଁ। ହୁଁ ମାନେ ଅଜାଙ୍କ ସ ହଁ ଅଜାଙ୍କ ସହିତ ଏମିତି କି ମୁଁ ହଁ
ମାନେ କଥାଟା ଯୋଉଟା ମୁଁ କହୁଛି ସେଟା ଟିକେ ଡେରିରେ କ ଶୁଭୁଚି
ହଁ ତମ ଭଏସ ବି ଏମିତି କଟି ଯାଉଛି ଶୁଗୁନି ଲାଷ୍ଟ ଫାର୍ଟଟା ଏମିତି ବି
ଉୁଁ ମାନେ କଥାଟା ଯେମିତି ଏ ତମୁକୁ ଗୋଟେ କଥା କହୁଛି ସେଇଟା ମାନେ ଏମତି ଆଉ ଆଉ ଗଟା କଥା ତାପରେ ଚଢି ଯାଉଛି ସେଇ ଭଳିଆ ହେଇଯାଉଛି
ହୁଁ
ହୁଁ
ହଉ ତମେ କୁହ ମୁଁ ୱେଟ କରୁଛି ଯେତେବେଳେ ଶୁଭିବ ଅଜାଙ୍କ ବିଷୟରେ ହଁ ମୁକହିଲି ଅଜାଙ୍କର ମୋର ବହୁତ ବଢିଆ ପଡେ ମାନେ ଅଜାଙ୍କର ନାତି ନାତୁଣୀ ହେଲିଣି ନିହାତି ଛଅ ଜଣ ଛଅ ଜଣଙ୍କ ଭିତରୁ
ହୁଁ
ସିଏ ମୁଁ ଜାଣିନି କାହାକୁ କେତେ କଣ ଭଲ ପାଆନ୍ତି କିନ୍ତୁ ମତେ ତ ବହୁତ ଭଲ ପାଆନ୍ତି ହେଲା ମୁଁ ମୋ ଆଜାଙ୍କୁ ରାଖି ବାଧେ ଏମିତି ନଥାଏ କି ଜେଜେ ଜେଜେମା ଯୋଉମାନେେ ଥଟାଳିଆ ହବେ ତାଙ୍କୁ ରାଖୀ ବାନ୍ଧନ୍ତି ରାକ୍ଷୀ ପୂର୍ଣ୍ଣିମା ରେ
ତ ମୁଁ ମୋଅଜାଙ୍କୁ ବି ରାଖିବାନ୍ଧେ ମୋ ଭାଇ ମାନଙ୍କ ପାଖରେ ଯେତିକ ପଇସା ମିଳେନି ମୁଁ ଅଜାଙ୍କ ପାଖରୁ ସେତିକି ମିଳେଇ ଆଛା
ନିହାତି କେତେ କମ ମିଳେ
ଆଜା ପାସ ଦିଅନ୍ତି
ହୁଁ ହୁଁ ଖାଇ କେତେ ଦିଅନ୍ତି ସାର୍ଟ
କିଛିନି ମୁଁ ନିଜ ପାଇଁ କିଛି ଦେଇନି
ତମେ ଆଶା ବି ରଖ ପାଇବା ପାଇଁ
ହଁ ଆ ଆସଟା ରଖିବା କଥା ନାଇ ବସ ଏଇଟା ତ ଚାଲି ଆସିଛି ନା ଏମିତି ଭଉଣୀ ରାକ୍ଷୀ ବାନ୍ଧି ଭାଇ ପଇସା ଦବ ତ ମୁଁ ଜାଣିଛିିଁ ଦେବେ ଆଶା ଫାତା ଟିକ କିଛି କିଛି ଦରକାର ନାହିଁ ଏଇ ରାକ୍ଷୀ ପୂଣ୍ଣିମା ରେ ମୋର ଏକଜାମ ଚାଲି ଥିଲା ସେକେଣ୍ଡ ସେମି ମୁଁ ଯାଇପାରିଲି ନାହିଁ କାହାକୁ ରାକ୍ଷୀ ବାନ୍ଧି ପାରିଲି ନାହିଁ ତ ମତେ ପଇସା ବି ମିଳିଲାନି ତ ଆଶା ଏଠିକି କଣଟା ମୁଁ କହିବି ରାକ୍ଷୀ ବାନ୍ଧିଲି ହି ପଇସା ମିଳୁଛି ହେଲେ ମଜା ବହୁତ ଭଲ ମୁଁ ରାଖିବାନ୍ଧି ଚିକି ନ ବାନ୍ଧିଚି ମତେ ଦେଇଚନ୍ତି ପଇସା
ହ ହଉ ଟାଇମ ଦେଖ ତମେ ସାଢୁ ଆଗରେ ତମେ ତମେ ନିଜେ ଆଡ କର ଗୋଟେ କଲ ଆଉ
ଓକେ
ହଁ ନିଜେ ଆଡୁ କର ତମ କ ନିଜେ ଆ ଡରିବ
ହଁ ହଁ କରୁଛି